ହ୍ୟାଲୋ।
ଶୁଣାଗଲା ହ୍ୟାଲୋ ହୁଁ ହୁଁ ହଁ ଶୁଣାଗଲା।
ହଁ ହଁ ଶୁଭିଲା କୁହ?
ଏଠି ଫୁଣି ମେ ମେଘ ହେଲାଣି ବର୍ଷା ହେବକି କଣ କେଜାଣି।
ଗୁମ କରି ରଖିଛି ବର୍ଷା ହେଇଗଲେ ଭଲ ଲାଗନ୍ତା ଟ
ହୋଁ ଏତେ ଜୋରେ ଗରମ ହୋଉଚି ନା। ମୋ ମାନେ ଝିଅକୁ ଏତେ ଗରମ ଯେ ସେ ଖାଲି ତଳେ ଗଡୁଚି ଡ୍ରେସ କାଢିଦେଲେ ତଳେ ଗଡୁଚି।
ମେସ ରହିଚୁ ବୋଲି ଝିଅ ଛୁଆ ଟିକେ ଶାନ୍ତିରେ ରହିଚନ୍ତି ଘରେ ନହେଲେ ପ୍ୟାଣ୍ଟ ସାର୍ଟ ପିନ୍ଧିକି ରହିବୁଭାରି କାମ କରୀମୁ।
ହୁଁ।
ମେସରକଣ ପୁରା ଆରାମସେ ରହିଲୁ ଆଉ ଫ୍ରିର।
ହ ହ।
ଟି ଶୋଇବୁ ଘରେ ଯାହା ବି ହେଲେ କାମ କରିବୁ। ଏଆର ସାର୍ ଖରାରେ ପୁରା ଘମିର ଗଳି ପଡନ୍ତି।
ମେସରେ ଗରମ ଲାଗୁଚି ନା ନାଇଁ।
ଗରମ ବୋହୁତ ଗରମ ଆମେ ଯୋଉ ରହିଚୁ ଟା ଉପରେ ଛା ତ ନାହିଁ ନା ସେଥିପାଇ ଆହୁରି ଗର
ଉଁ ହୁଁ ଦିନରେ ବି ରାତିରେ ବି ଜମା ରହି ହଉନି।
ବର୍ଷା ହେଲେ ଟିକେ ଭଲ ଲାଗୁଚି ଆଉ ବେଶୀ ଭଲ ଲାଗୁଚି ନିଦ ଟା ବେଶୀ ଚି ଭୋର ଟାଇମ ର।
ହଁ ହ ହୁଁ ଆଉ ମତେ ମୁଁ ଏଇଠି ତ ସ ଖା ମାମୁଁ ଘରେ ଶୋଇଲାଳେ ଟିକେ ଲେଟ ରେ ସୋଉଥିଲି ଆଜି ପଳେଇ ଆସିଚି କାଲି ତ ଆଜି ସକାଳୁ ଉଠିବାକୁ ପଡୁଚି।
ହୁଁ ତୁମ ମାନଙ୍କ ପାଇଁ ଟିକ ବେଶୀ କଷ୍ଟ ହଉଥିବ ବାରଟାରେ ସୋ ପୁଣି ସ କାଳୁ ଜଲ୍ଦି ଉଠ
ହଁ ଆଗରୁ ପାଞ୍ଚଟା ସାଡେ ପାଞ୍ଚଟା ଉଠୁଥିଲେ ଏବେ ଛଅଟା ହେଇଯାଉଚି।
ହଁ।
ହୁଁ। ନଲା ଗୁରୁ ପାଞ୍ଚଟା ରେ ଉଠେ ନୂଆ ନୂଆ ବାହାଘର ଗୋଳେ ପାଞ୍ଚଟା ବେଳେ ଉଠେ। ଧୀରେ ଧୀରେ ଧୀରେ ଲେଟେ
ହଁ।
ଆଉ ଆଉ କଣ କୁହ ମାର୍କେଟ ଯାଇନ।
ନା ସନ୍ଧ୍ୟାବେଳେ ଦେଖିଆ ଯିବା।
ଓହୋ।
ସେଇ ଯାଇଁକି ଟିକେ ଗୁପଚୁପ୍ ମୋମୋ ଖାଇବା କଥା
ହଁ ହଁ ଏବେ ତ ଗୁପ୍ ଚୁପ୍ ଏତେ ଏ ତେ ମାନେ ରେଟ୍ କୁ ଏତିକି ଏତିକି ଅଳ୍ପ ଦେଉଚି।
ବଜାର୍ ରୋହୁଚି ମାନେ ବୁଲାବୁଲି କରଚୁ ଆଉ ଘରୁ ଗଲେ ଆଉ ବୁଲି ହବନି।
ହଁ। ଏବେ ପଢୁଥିଲ ନା କଣ।
ଆଜ୍ଞା।
ପଢୁଥିଲ କି।
ନା ଏବେ ଗଡୁଥିଲେ ଲା ଲାଇନ୍ କାଟି ଦେଇଥିଲେ ନା କାଲି ବର୍ଷା ହେଇଚି ଯୋ କୋଉଠି ଗୋଟେ ତାର ଫାର ଛିଡି ଯାଇଚି ଲାଇନ୍ କାଟିଦେଲେ କେତେ ସମପରେ ଯାଇକି ମୋର ଡିଜି ଚାଲିଚି ସେଇପାଇଁ। ଟିକେ ଫ୍ୟାନ୍ ଟା ଚାଲୁୁଚି ବୋଲି ତଥାପି ଝାଳରେ ଭେଦି ଗଲୁଣି।
ଓହୋ।
ବେଡ୍ ଉପରେ ଶୋଇ ହଉନି ଯାହା ତଳେ ଟିକେ ଥଣ୍ଡା ଲାଗୁଚି ଶୋଇବୁ।
ଓହୋ। ତ ଛଟପଟ ହେଲି ବର୍ଷା ଆସିଲାଣି ଘଡଘଡି ମାରିଲାଣି। ଆସୁଚି ସବୁ ଦିନ ବର୍ଷା ଜୋରେ କିନ୍ତୁ ହଉନି ଜମା ହଁ ବା ଏତେ ଜୋରେ ଆସୁଚି ହଉନି।
ଟିକେ ହେଇକି ପଳଉଚି ଯାହା ଟିକେ ଯଉ ଗରମ୍ ଲାଗୁଚି ବେଶୀ ଗରମ ହେଇଯାଉଚି।
ହଁ କାଲି ସେମିତି ଆମର ଏଠି ଲାଗିଲା ବହୁତୁ ମାନେ ଗରମ୍ ଲାଗିଲା। ମୁଁ ମାନେ ଝିଅକୁ ନେଇକି ମୋ ଯଉ ଗୋଟେ ମାମୁଁ ଘରକୁ ଯାଇଥିଲି ସେ ରହି ପାରିଲାନି ଝାଡା ବାନ୍ତି ହେଇଗଲା ଏତେ ଖରାରେ ଏଇନା
ହୁଁ ଆଉ ଟିକେ ଯଦି ମାନେ ଘଣ୍ଟେ ଦି ଘଣ୍ଟା ପୁରା କଣ୍ଟିନୁସଲି ବର୍ଷା ଟା ହୁଅନ୍ତା ଭଲ୍ ଲାଗନ୍ତା।
ହଁ ଯମା ହଉନି ପୁରା କମ୍ ପୁଣି ଜୋରେ ଆସିଲାଣି ହବନି ତିନି ଚାରି ଦିନି ହେଲା ଏମିତି ହଉଚି।
ଏଈଥର ବର୍ଷା ନାହିଁ।
ନା।
ମାନେ ତିନିଟା ଚାରିଟା ହବ ମାନେ ବର୍ଷା ହବା ସୁନିଶ୍ଚିତ୍।
ହଁ ମୌସୁମୀ ଟା କେବେ ଥରେ ଲେଟ୍ ରେ ଆସିବ ନା କଣ କେଜାଣି।
ଈଏ ବୋଧେ ଠିକି ରୁଆ ରୁଇ ପୋତା ପୋତି ଟାଇମ୍ ର ଧାନ ଚାଷ ଟାଇମ୍ ର ହବ।
ହଁ ସେତେବେଳେ ହେଲେ ଭଲ ନହେଲେ ଯିବ ସବୁ ଫସଲ।
ଏଇଭଳିଆ ତ ବର୍ଷା ନ ହବ ଲୋକ କେମିତି ଆଉ ଚାଷ କରିବେ?
ହଁ- ହଁ ଏତେ ମାନେ ଖରା କୁ
ଆ -ଯାର ପାଖ ବିଲ ସିଏ ଧର ପାଇପ୍ ଫାଇପ୍ ଲଗେଇକି ଆ ଯାହାର ତୁରନ୍ତ ସେ କଣ କରିବ। ତୁମର ଦିଦି ଚାଷ କର? ତୁମର ଚାଷ ଧାନ ଚାଷ କରନା?
ମାନେ ଆମର ଯୋଉ ଯୋଉ ଦିଆ ହେଇଯାଏନି ଭାଗୁଆଳି ନା କଣ?
ହଁ ହଁ ବଖରା ଦିଆଯାଏ।
ହଁ ହଁ ସେଟା ଦିଆ ହେଇଚି। ଏଇ ବର୍ଷ ଠୁ ହବ କି ନାହିଁ ମୁଁ ଜାଣିନି ସେ ମାନେ ବିକା ହେଇଯିବ ସେ ଜମି ତ। ତ ପେପର୍ କାମ ଚାଲିଚି। ତ ସେଇ ଭିତରେ ବିକା ହେଇଯିବ ଯଦି ଆଉ ହେଇପାରିବନି ଲେଟ୍ ରେ ବିକା ହବ ଯଦି ସେ ଚାଷ କରିବେ ଆଉ।
ତୁମେ ଦିଦି କଣ୍ ଗ୍ରାଜୁଏସନ କରିଚ?
ହଁ ହଁ।
ଆଉ ଜବ୍ ଫବ୍ ପାଇଁ ଆପ୍ଲାଏ କରିଥିଲ ନା କେବେ?
ସେତବେଳେ ସେତବେଳେ କରୁଥିଲି ମୋର ସେ ସିଟି ପୋଷ୍ଟ୍ ସେଠି ହେଇଯାଇଥାନ୍ତା ଦୂରରେ ଆସିଲା ବୋଲି ମୁଁ ଆଉ ଗଲିନି ପଳେଇଥିଲେ ଭଲ ହେଇଥାନ୍ତା ହଁ ମ ସେଇଆ ସେ ହଁ କଣ ଅ ହେତି ଆଉ ଗଲିନି ନ ସିଂ ବି ମୋର ଦୂରରେ ଆସିଲା ବହୁତ ଦୂରରେ ଆସିଲା ନର୍ସିଙ୍ଗ ବି ଗଲିନି ସେଇ ଟାଇମ ରେ ହେଲେ ଟିକେ ସ୍କୋପ ଥିଲା। କିନ୍ତୁ ମାନେ ଦୂର ପାଇଁ କି ଆଉ ମୁଁ ଗଲିନି ଏବେ ହଇରାଣ ଊଂହୁଁ ଯାହା ହେଲେ ବି ନିଜେ କିଛି ଗୋଟେ କରିବ ଭଲ ଆ ତ ତମେ ଯାହାେଲେ ନିଜେ ମ୍ୟାରେଜ କରିକି ବାହା ହବ ଏ ସରି ଜବ୍ କରିକି ମ୍ୟାରେଜ କର ଜବ କରିକି ମ୍ୟାରେଜ କରିବ। ଆଜ କାଲି ଯେମିତି ଯାହା ହେଲାଣି ଜବ ନ କଲେ ହଇରଣା ଯେତେ ହଜେବେଣ୍ଡ ଭଲ ହେଇ ଥାନ୍ତୁ ନିଜେ ଗୋଟେ
ହଁ ନିଜେ ଗୋଟେ ସବୁବେଳେ ପାଞ୍ଚ ଟଙ୍କା ଟେ ହଉ ଦଶ ଟଙ୍କା ଟେ ହଉ ସବୁବେଳେ ଅନେଇଥିବେ
ନିଜେ ଖର୍ଚ୍ଚ କରିପାରିବ ମନ ଇଛା ଯେତେ ଦେଲେ ହେଲେ କଣ ହେଲା ହୁଁ ହୁଁ
ହଜବେଣ୍ଡଙ୍କୁ ମାଗିଲେ ସେ କାଲି ବା ଦେଇଥିଲି ପଇସା ଆଜି ଫୁଣି
ହଁ ସେଇ ହଁ ସେଇ କଥାଟା କହିଦେଲେ ତ ସଇଲା ଆଉ ତାପରେ ନିଜ ବା ନିଜ ଘର ଲୋକଙ୍କୁ ଆଟଲିଷ୍ଟ ଟଙ୍କା ଟା ଦେଇପାରିବ ଦରକାର ଟାଇମ୍ ରେ ନା
ବାପା ତ ଯେଦି ଦେଇଥିବେ ପଚାଶ ଟଙ୍କା ଗାଡି ଭଡା ଯଦି ମାଗିବୁ ଚାରି ଦିନ ପରେ ତ କାଲି ପା ଦେଇଥିଲି ପଚାଶ ଟଙ୍କା
ହଁ ପା ହଁ ହଁଲୋ ଆଜି କାଲି ପାଞ୍ଚଶହ ଟଙ୍କା ଆଜିକାଲି ପାଞ୍ଚଶହ ଟଙ୍କା ଟି କିଛି ପଚାଶ ଟଙ୍କା ଭଳିଆ। ସାଙ୍ଗେ ସାଙ୍ଗେ ସାରି ଯାଉଛି ପାଁସ ଟଙ୍କା ସାଙ୍ଗେ ସାଙ୍ଗେ
ମୋ ଘରେ ତ ପଚାଶ ଟଙ୍କା ଦେଇଥିବେ ମୁଁ ସେଇଆକୁ ମାସେ ଚଳେଇଦିଏ ମୁଁ ଲିଫ୍ଟ ମାଗିକି ପଳାଏ କଲେଜ୍‌।
ହଁ ଅଁ ଆଉ ତ ହୋଉନି?
ଆଉ ଡେଲି ପଚାଶ ପଚାଶ ଟଙ୍କା ଶହେ ଟଙ୍କା ଡେଲି ଥୋଡୀ ନା ଦେଇପାରିବ?
ହୋଉ ଆଉ। ଘରଠୁ କଲେଜ କେତେ ବାଟ କି?
ପନ୍ଦର କିଲୋମିଟର ନା ପନ୍ଦର କୋଡିଏ କିଲୋମିଟର।
ଓ ଏତେ ବାଟ ଆଉ ମାନେ ବସ ରେ ଯାଅ ନା କୋଉଥିରେ?
ବସ୍ ଯାଏ ମାନେ ସକାଳ ଟାଇମ ବସ୍ ଯାଏ ଆଉ ଆସିଲା ଟାଇମ କି ବସ୍ ନଥାଏ। ଆଉ ଟାଟା ମାଜିକ୍। ଆଉ ଟାଟା ମେଜିକ୍ ମାନଙ୍କର କଣ ସେ ଲୋକ ହେଲେ ଗାଡି ଛାଡିବେ। ଧର ଜଣେ ଦି ଜଣ ଲୋକ ଅଛନ୍ତି ସେ ଆଉ ତେଲ ଖର୍ଚ୍ଚ କରିକି ଛାଡିବେକି।
ହୁଁ ଏତ ତେଲ ରେଟ୍ ବି ବଢି ଯାଇଛି।
ଏଇ ବେଶୀ ହଇରାଣ ହୋଉ ଯୋଉ ଖରା ଦିନେ ଯୋଉ ଉଡ଼ଉଦିଆ ଖରରେ ଠିଆ ହେଇଥିବ ଗୋଟେ ଦିଟା ବାଜି ଯିବ ଗାଡି ମିଳିବନି।
ହଅଁ ହଇରାଣ ହୋଉଥିବେ।
ଘରେ ଆସିକି ପହଞ୍ଚିଲା ବେଳକୁ ସେ ମୁହଁ ପୁରା ନାଲି ପଡି କି ପୁରା
ହୁଁ ହଁ।
ମାନେ କ୍ଲାସ ସରିଯାଇଥିବ ବାରଟା ବେଳୁ କିନ୍ତୁ ଗାଡି ପାଇବୁନି। ସେମିତି ଠିଆ ହେଇଥିବୁ ଖରାରେ।
ହୁଁ କଷ୍ଟ ସେଇଟା ତ ଆଉ। ଆମର ମୋ ଆମ ଘରଠୁ ଉଁ ହଁ ଆମର ଘରଠୁ କଲେଜ ହେଲା ସାଇକେ ସାଇକେଲ ରେ ପଲାଏ ପାଖ ହବ। ଦେଢ କିଲୋମିଟର ହବ।
ଗୁପ୍ ଚୁପ୍ ଖାଇବୁ ନହେଲେ ଦହିବରା ଖାଇବୁ ଆଉ କଣ ଖାଇବୁ।
ହଁ ସେଟା ତ ହୁଁ।
ହୁଁ। ଯାଅ ଯା ସାଇକେଲ ଯା ତାର ଭଲ ଉଁ ବାଧିଲେ ବି ଟାଇମ୍ ରେ ଆସି ପହଞ୍ଚି ପାରିବେ।
ହଁ ମୋର ପ୍ଲସ୍ ଟୁ ପ୍ଲସ୍‌ ଥ୍ରୀ ଦିଟା ମାନେ ଗୋଟେ କଲେଜ ବି ହେଇଗଲା ନା। ତ ଯିବା ଆସିବା ସାଇକେଲ୍ ରେ ଦି ପାଞ୍ଚ ବର୍ଷ।
ଦୂର ହିଁ।
ହଁ ଦୂର ହେଇଥିଲେ ହଇରାଣ ହେଇଯାଇଥାନ୍ତୁ ପୁରା। ହୁଁ ହୁଁ ତମର କେତେ ଟା କଲ୍ ହେଲାଣି କି?
ମୋର
ମୋଟା ଓହୋ।
ହଁ
ମତେ ଆଉ ତିନି ଚାରି ଥର କଲ୍ କଲେ ବି ତିନି ଥର ଆଉ କରିପାରିବ ଜଣ ପାଞ୍ଚ ଥର କରିପାରିବ ବୋଧେ ନା କଣ?
ହୁଁ।
ତମ ପାଖରେ ନମ୍ବର ଅଛି ନମ୍ବର ଅଛି କଲ୍ କରିବାକୁ ଧନ୍ୟବାଦ ନାର
ହଁ ଆଜି ଏଇ ଯୋଉ ରୁପାନୁଝ।
ହଁ ହଁ ହଁ।
ହଁ ତାଙ୍କ ସେ ତାଙ୍କ ଦୁନ୍ୟନା ତାଙ୍କ ସିନିୟର ଜଣେ ତାଙ୍କ ଏରି ହେଇଥିଲେ ନା ସେ ସେ ଝିଅ ଟା ଯୋଉ ମୁଁ କଥା ହୁଏ ସେ ମନା କରନ୍ତି। ହୁଁ କଥା ହେଲା ବେଳେ ଏଇ ସବୁ ବିଷୟରେ କିଛି କଥା ହବନି। ମୁଁ ସେଇପାଇଁ ଯିଏ ଯାହା କହିଲା ଆମେ ଥୋଡି ନା ଜାଣିଚନ୍ତି କିଏ କି ସେ ଯିଏ ଯାହା କହିଲା ତାକୁ ସେ ମାନିକି ୟେ କରିବା କଥା। ମାନେ ମଣିଷ ମାନେ ପଇସା ଟିକେ ପାଇବ ବୋଲି କେତେ କଣ କଷ୍ଟ।
ସେଇଆ ପା ବୋହୁତ କଷ୍ଟ ହୁଁ ହୁଁ। ଓହୋ ଆଉ ମତେ ଆଉ ତିନି ଚାର ଥର କଲ କରିଲେ ବି ହେଇଯିବ ନା କରିଦବ ଆଉ।
ହଁ।
ହୁଁ କଲେଜ ଲାଇଫ ଟା କିନ୍ତୁ ଭଲ। ଭଲ ନୁହଁ?
ସବୁଠାରୁ ଭଲ କିନ୍ତୁ ସ୍କୁଲ ଲାଇଫ ଦିଦି।
ସ୍କୁଲ ମୁଁ ସ୍କୁଲ ଲାଇରେ ଏତେ ଏଞ୍ଜୟେ କରିନି। ମୁଁ କଲେଜ ଲାଇଫରେ ଏଞ୍ଜୟେ କରିଚି ଟିକେ।
କଲେଜ ଲାଇଫ୍ ରେ ଏଞ୍ଜୟେ କଲି। ସ୍କୁଲ ଲାଇଫ୍ ରେ ଟିକେ
ଟେନସନ ନାହିଁ। ହଁ ଭଲ ଲାଗେ ତ ହଁ। ଟେନସନ ନଥିବ ଦଶଟାରେ ଯିବ ଚାରିଟାରେ ଆସିବ।
ଆସିବୁ ଘରେ ବି କାମ କରିବୁନି ବେଗ ପତ୍ର ଫୋପାଡି ଦେ ଖା ଖେଳେ।
ହୁଁ ଶନିବାର ଟା ଶାନ୍ତି ଲାଗେ ଟିକେ ପୁଣି ରବିବାର ରାତି ଗଲା ମାନେ ଟେନ୍ସ ନ୍ ଥିବ ସ୍କୁଲ ଯିବୁ।
ହୋଉ ମୁଁ ରଖୁଚି। ଆଉ ଥରେ କଲ ମୋଥି କାଟିବି ଆଉ।
ହୁଁ।